କହିଦେମି ହାଲୋ?
ହାଲୋ।
କଅଁ କରଚୁ?
ଏଇ ବସିଥିଲି ତମେ?
ମୁଁ ଏଇ ଛାତ ଉପରେ ବସିଥିଲି ଆଉ।
ଆଛା।
ନା ମୁଁ କହିଲି ଏଇ ଛାତ ଉପରେ ବସିଛି।
ଆଛା ଆଛା ହୁଁ।
ଆଉ
ହଉ ହଁ ସବୁ ଭଲ ତମ ଘରେ ସବୁ କେମିତି ଅଛନ୍ତି?
ହଁ ଘରେ ସବୁ ଭଲ ଅଛନ୍ତି।
ହୁଁ ହୁଁ।
ଆଉ କ ଖାଇଥିଲ?
ଆଚ୍ଛା ସନ୍ଧ୍ୟାବେଳେ ପାସ୍ତା କରିଥିଲି।
ଅଁ ହୋ।
ମାନେ ହଁ ହୁ ଆଉ ତମେ?
ମୁଁ ଖାଇଥିଲି ବରା ଆଉ ତରକାରୀ।
ଆଚ୍ଛା ଆଚ୍ଛା।
ଆଉ ଯୋଉ ପାସ୍ତାତା ର ରେସିପି ଟା ମତେ ଟିକେ କହୁନା?
ପାସ୍ତାର। ମାନେ ପାସ୍ତ ଯେମିତି ମ୍ୟାଗି ଟାଇପ୍ ସେମିତି ପୁରା। ଉୁଁ ମାନେ ହୁଁ ପୁରା ସେମିତି ପ୍ରୋସେସେ ଖାଲି ସସ୍ ପକେଇକି ସସ୍ ସବୁ ପକେଇକି ତାକୁ ପକେଇଦବ ବେସ୍। ଏମିତି ମୁଁ କରିଦିଏଁ। ହୁଁ ସିମ୍ପାଲ ହୁଁ ହୁଁ। ଆଜି ଟିକେ ମାନେ ହାୱ ଦଉଛି ଏଠି କି ବାହାରେ। ମୁଁ ବି ଏଇଠି ବାହାରେ ଅଛି।
ହଁଅଁ।
ହୁଁ। ଘରେ ବହୁ ଗରମ ହଉଛି ପ୍ଲା ଆଜି ଖରା ବି ବହୁତ ହେଇଥିଲ୍ ନା, ହୁଁ-ଉଁ-ଉଁ ଆଉ ତମ ଘରେ ସବୁ କଣ କରୁଛନ୍ତି?
ଆମ ଘରେ ବାବା ନାହାନ୍ତି ବାହାରକୁ ଯାଉଛନ୍ତି, ମାମା ଏଇ ରୋଷେଇ କରୁଛି ମୁଁ ତ ଏଇ ଛାତ ଉପରେ ବସ୍ ଥିଲି ଆଉ, ଭାଇ ଭଉଣୀମାନେ ପାଠ ପଢ଼ୁଛନ୍ତି।
ହୁଁ ହୁଁ ଆଚ୍ଛା।
ଆଉ ତମର ସବୁ?
ଆମର ସବୁ ମୋ ମାମ୍ ଙ୍କ ମାନେ ଇଏ ହଉ। କିଚେନ୍ ରେ ଅଛନ୍ତି ଆଉ ମୋ ବାପା ଯାଇଛନ୍ତି କୋଉଠି-ଇ-ଇ ଦୋକାନ, ଆଉ ମୋ ଛୋଟ ଭଣୀ ବସିଛି।
ଅ-ହ। ‍
ହୁଁ।
ନେଇଜାଆ ଆଉ କଣ କହୁଛ ସବୁ?
ଆଉ ସବୁ ବଢିଆ ଆଉ, ଏଇଠି ଉହୁଁ। ମୁଁ ମାନେ ବିଲେଇଟା ମୋ ପଛ ପଛରେ ବୁଲୁଛି ପୁରା। ମୁଁ ଏଠି ପଡେଇ ଆସିଛି ସିନା, ସେ ବି ତଳକୁ ପଡେଇ ଆସିଛି।
ହଁ ତମ ବିଲେଇ ବହୁତ୍ ସୁନ୍ଦର ଆଉ ବହୁତ୍ କିୟୁଟ୍।
ହା ହାଁ। ହୁଁ ହୁଁ।
ତ ବିଲେଇକୁ କଣ ସବୁ ଖାଇବାକୁ ଦଉଚ?
ସେ ଏତେ ଫାଷ୍ଟ୍-ଫାଷ୍ଟ୍ ଏମତି ମିଲ୍କ ପିଉଥିଲା। ଅ ତାପରେ ତାକୁ ଚଟକିକି ଭାତରେ ଏମିତି ଦିଏ।
ଓହୋଃ।
ଏବେ ଟିକେ ବଡ ହେଇଗଲାଣି ନା-ସ୍କ ସେ ଏମିତି ଖାଇବା ଶିଖି ଯାଇଛି ଏବେ, ସେ ଖାଇବ।
ନନ ଭେଜ୍, ଭେଜ୍ ଏରା ସବୁ ଖାଏ?
ମୁଁ ଦିଏନି ତାକୁ ବିଲକୁଲ୍।
ଓହୋଃ।
ହୁଁ। ମୁଁ ଖାଲି ସେ କ୍ଷୀର ଆଉ ଭାତ ଏମିତି ଏମିତି, ହୁଁ-ଉଁ-ଉଁ-ଉଁ ତମେ ରଖିଛ ନା ବିଲେଇ?
ନାଁ-ଆ-ଆ-ଆ ଆମର ବିଲେଇ କିଛି ନାହିଁ। ଆଉ ଏମିତି ବାହାରୁ ଯୋଉ ଦୁଇ ଚାରିଟା ବିଲେଇ ଆସନ୍ତି ସେମାନେ ଘରେ ଏପଟ ସେ ବଡ ହୁଅନ୍ତି ସେତିିକି।
ଆଚ୍ଛା-ଆଚ୍ଛା। ବାହାରୁ ଆମ ଘରକୁ ବି ଆସୁଥିଲେ ବିଲେଇ, ଏବେ ମୋର ଆସ୍ ସେ ଯାଇଛି ଗୋଟେ, ଆଉ କିଏ ଆସୁନାହାନ୍ତି।
ଉଁ ହୁଁ।
ହଁ।
ଆଉ ମୁଁ ଶୁଣିଥିଲି ତମକୁ ଭଲ ମେହେନ୍ଦୀ ସବୁ ଆସେ?
ହଁ ମେହେନ୍ଦି ତ ଆସେ।
ଭଲ ଭଲ ଡିଜାଇନ ମେହେନ୍ଦି ଶିଖିଚ?
ହଁ ସିକିଚି ଏମିତି କରେ। ଆଉ
ଅ ହ।
ହଁ।
କାହାକୁ କାହାକୁ ମେର ମେହେନ୍ଦି ଲଗେଇଦିଅ?
ଉ ଏଠି ମାନେ କାହାର ଏଗେଜମେଣ୍ଟ ବାହାଘର ହୁଏ ଲଗାଏ।
ଓହୋ।
ହୁଁ ହୁଁ।
ହଁ ତମର ଯେମିତି ଇଦ୍ ଆଉ ମହରମ୍ ଆଉ ସେମିତି କିଛି ପର୍ବ ଅଛି କି ତମର?
ହୁଁ ହଁ
ମୁଁ କହିଲି ଇଦ୍ ଆଉ ମହରମ୍ ଭଳିଆ ଆଉ କଣ ଅଲଗା ପର୍ବ ସବୁ ଅଛି ତମର?
ହୁଁ ପର୍ବତ ତୁ ବହୁତ ଅଛି। ମାନେ ମାନେ ସବୁଠୁ ବଢ଼ ହେଲା ଇଦ୍। ମାନେ ଆଉ ସବୁ ଛୋଟ ଛୋଟ। ଅଛି ପର୍ବ।
ଓ ହୋ। ଏଇ ଯୋଉ ରମ୍ ଜାନ୍ ନା କଣ ଗୋଟେ ଏମିତି ଆସୁଚି ସେଟା କଣ କର?
ହୁଁ ଉ
ତ ସେଥିରେ କଣ କର ସବୁ? ହାଲୋ।
ରମ୍ଜାନ୍ ରେ ହ୍ୟାଲୋ
ହଁ ମୁଁ କହିଲି। ଆଉ ତମର ସବୁ ସେ ପର୍ବ ଗୁଡ଼ାକ କଣ କଣ ଅଛି ସବୁ ହାଲୋ
ମାନେ ଆମର ରମ୍ଜାନ୍ ହଉଛି। ହ୍ୟାଲୋ
ହଁ ହଁ।
ହାଲୋ ହଁ ଆମର ଯୋଉ ଆମ୍ଜାନ୍ ହଉଛି ମାନେ ଭଏଶ୍ ଆସୁନିକି?
ହଁ ହଁ ଆସୁଚି କୁହ
ହଁ ଆମର ରମ୍ଜାନ୍ ଯୋଉ ହୁଏ। ମାନେ ସେଟାରେ ପୁରା ଗୋଟେ ମାସ ସେଟା ହୁଏ। ଆମେ ମାନେ ଅ ସକାଡ଼ୁ ଉଠୁ ତାପରେ ଉ ମାନେ କେତେବେଳେ? ଆମେ ରାତି ସାଢ଼େ ତିନିଟା ପର୍ଯ୍ୟନ୍ତ ଖାଇ ପାରିବା ତାପରେ ହିଁ ଆମର ସାଢ଼େ ଚାରିଟାରେ ଅଜାନ ହୁଏ ଆମେ ନମାଜ ପଢୁ ତାପରେ ପୁରା ମାନେ ଏମତି ଉପାସ ରହୁ ଆଁ ସେଇତ
ଅ ହ।
ମାନେ ଦିନ ସାରା ନମାଜ କିତାବ ଏ ସବୁ ପଢ଼ୁ ତାପରେ ଆଉ ସନ୍ଧ୍ୟା ବେଡ଼େ ଆମେ ଓଷା ଖୋଲୁ ସବୁ ଆ ମାନେ ଫ୍ରୁଟ୍ସ ଥାଏ ଆଉ ମାନେ ଲସି ଫସି ଆ ଏମତି ଖାଇବାର ବାହାର ରୁ ବି କିଣିକି ଆଣନ୍ତି ଆଉ ଫ୍ରୁଟ ଏ ସବୁ ବି ଥାଏ ଏମିତି ଏସବୁ ମାନେ ରାତି ସା ରା ରାତିରେ ଆଠଟା ରୁ ନମାଜ ଦଶଟା ପର୍ଯ୍ୟନ୍ତ। ଏମିତି
ମାନେ କନଷ୍ଟାଣ୍ଟଲି ବସିକି ପଢ଼
ହଁ ମାନେ ସେଟା ନ ପଡିଲି ଓଷା ହବନି ସେଟା ମାନେ ଆଠଟା ରୁ ଦଶଟା ପୁରା ପଡିବା ଦରକାର। ସବୁଦିନ।
ଓହୋ ଦିନକୁ କେତେ ଟାଇମ ପଢ ନମାଜ?
ପାଞ୍ଚ ଟାଇମ୍।
ଓହ ପାଞ୍ଚ ଟାଇମ କେତେବେଳେ?
ମାନେ ସକାଳେ ଗୋଟେ ଚାରିଟାରୁ ସାଢେ ଚାରିଟାରୁ ପାଞ୍ଚ ଠ ପର୍ଯ୍ୟନ୍ତ ମାନେ ଟାଇମ ଥାଏ ଆଉ ମାନେ ଗୋଟେରୁ ତିନିଟା ପର୍ଯ୍ୟନ୍ତ ଟାଇମ୍ ଥାଏ ଆଉ ଆଉ ଯୋଉ ଚାରିଟା ସାଢେ ଚାରିଟାରେ ଅଜା ନୁହଁ ସେଟା ସାଢେ ଚାରିଟା ରୁ ପାଞ୍ଚଟା ଆଉ ଗୋଟେ ସାଢେ ଛଅଟାରେ। ଆଉ ଗୋଟେ ଆଠଟା ସାଢେ ଆଠଟାରେ। ସାଢେ ଆଠଟା ପରେ ସେ ମାନେ ପଢିପାରିବ ଯେତେ ବିି ନଅଟାରେ ପଢ ଏତେ ବେଳେ ପଢ ଏମତି
ଓହୋ।
ହୁଁ।
ଏମିତି ତମର ମାନେ ଖାଲି ପୂଜା ସକାଳେ ଆଉ ସନ୍ଧ୍ୟାବେଳେ କର ନା?
ହଁ।
ଆଛା।
ଆମର ସଖାଳେ ହୁଏ ସନ୍ଧ୍ୟାବେେଳେ ବି ହୁଏ ସକାଳୁ ଆମର ସବୁ ଗାଧୋଇ ପାଧୋଇ ମନ୍ଦିର ଯାଆନ୍ତି ପୁଣି ପଳେଇ ଆସନ୍ତି ପୁଣି ଦଶଟା ଏଗାରଟା ବେଳେ ଯାଇକି ପୂଜା କରନ୍ତି ଭୋଗ ଆଣନ୍ତି ଉପାସ ଭାଙ୍ଗନ୍ତି।
ଆଚ୍ଛା ତମର ଓଷା କେମିତି ହୁଏ?
ଆମର ଗୋଟିଏ ଖୁଦୁରୁକୁୁଣି ଓଷା ଅଛି ଜାଣିଛ?
ଏଟା ନାଉନ।
ହେଟ୍ ବୋଇଲୀ ସେଟା ଭାଇମାନାନଙ୍କ ପାଇଁ କରାଯାଏ। ସେଟା ଆମ ଓଡିଆରେ ସେଟା କଣ କହିଲ। ପାଞ୍ଚଟା ରବିବାର ସେଇଟା କରାଯାଏ ଖାଲି ରବିବାରକୁ ରବିବାର କରାଯାଏ।
ଓହୋ ମାନେ କିଛି ଖାଇବେ କି ପିଇବେନି ଏମତି।
ହୁଁ ସେମିତି ନଥାଏ ଖାଇବି। ମାନେ ସେଇ ମାସଟାଙ୍କ ଆଇଁଷ ଖାଇବିନି। ଆଉ ରବିବାରକୁ ରବିବାରେ କେବଳ ଅରୁଆ ଭାତ ଖାଇବେ।
ହୁଁ ହୁଁ।
ଆଉ ଗୋଟେ ଛୋଟ ମୂର୍ତ୍ତି ମିଳୁଛି ତାକୁ ଆଣିକି ପୂଜା କରନ୍ତି ବହି ବୋଲନ୍ତି। ଏ ଯେଉଁ ଭୋଗ ଆଣିକି ପୂଜା କରନ୍ତି ପୂଜା ଦିଇ ଘଣ୍ଟା ହୁଏ।
ଆଚ୍ଛା ଆଚ୍ଛା।
ଏମିତି ପୂଜା କରିବେ ଚାରିଟା ରବିବାରେ ଏମିତି ଛୋଟ ଠାକୁର ପୂଜା କରିବେ।
ହୁଁ ହୁଁ ହୁଁ।
ଆଉ ପାଞ୍ଚଟା ରିବାରକୁ ପୁରା ବଡ଼ ମେଢ ଆସେ। ହଁ ସେଇ ମେଢ ରଖାଯାଏ ଯୋଉ ବ୍ରାହ୍ମଣ ଆସନ୍ତି ପୂଜା କରନ୍ତି।
ହୁଁଁ ହୁଁ। ହୁଁ ହୁଁ। ଆଚ୍ଛା। ହୁଁ।
ତାର ସବୁ ଭୋଗ ହୁଏ। ଭୋଗ ଖାଇସାରିଲା ପରେ ଭୋଜି ହୁଏ। କୀର୍ତ୍ତି ତ ନ ହୁଏ ଏରା ସବୁ ବହୁତ ମଜା ହୁଏ। ରା ତି ପର୍ଯ୍ୟନ୍ତ ସବୁ ବସନ୍ତି, ଡ୍ୟାନ୍ସ କରନ୍ତି, ଏମିତି ବସନ୍ତି ଆଉ। ତା ପର ଦିନକୁ ଠାକୁରଙ୍କର ଯୋଉ ଭସାଣି ହୁଏ।
ହୁଁ, ହୁଁ ତୋମର ମାନେ ବର୍ଷରେ କେତେଟା ପର୍ବ ଥାଏ?
ପର୍ବ ତ ବହୁତ ଥାଏ।
ଆଚ୍ଛା।
ମାନେ ଆମର ମେନ ଯେମିତି ରଜ ଟା, ଆଉ ଗୋଟେ ଅଷ୍ଟମୀ ହୁଏ ପ୍ର ଥମାଷ୍ଟମୀ ସେଟାରେ ଘରର
ଟମୀରେ କଣ ହୁଏ?
ଅଷ୍ଟମୀରେ ଯୋଉ ଘରର ବଡ଼ ଝିଅ ପୁଅ ଯୋଉ ଥାନ୍ତି
ହଁ, ହଁ।
ସେମାନଙ୍କୁ ପଢ଼ୁଆଁ କରାଯାଏ। ମାନେ ତାଙ୍କ ପାଇଁ ନୂଆ ଡ୍ରେସ୍ ଆସେ। କେବଳ ବଡ଼ ପିଲାଙ୍କ ପାଇଁ ତାଙ୍କ ପାଇଁ ପିଠା ଘରେ ତିଆରି ହୁଏ। ତାପରେ ଚୋଉଁରା ପା ରେ ପୂଜା କରାଯାଏ, ଆଗ ପିଠା ବଡ଼ ଖା ଖାଏ। ତାପରେ ତ ଏମତି ପୂ ଜା ହୁଏ, ସେଦିନ ବି ବହୁତ ମଜା କରନ୍ତି। ନୂଆ ଡ୍ରେସ୍ ବଡ଼ମାନେ ପିନ୍ଧି ବୁଲନ୍ତି। କିନ୍ତୁ ସାନମାନଙ୍କର ବହୁତ ମନ ଦୁଃଖୀ ହୁଏ ବୋଲି ତାଙ୍କ ପାଇଁ ବି ଆସେ।
ଆଚ୍ଛା, ଆଚ୍ଛା। ହୁଁ, ଏଇଆ।
ଆଉ ଖାଇସାରିଲଣି ରାତି ଖାଇବା?
ନା ଏବେ ଖାଇନି ନଅଟା ନଅଟା ରେ ଖାଇବୁ।
ଓହୋ, କ ରୋଷେଇ, ଆମେ ସେ ସାଢେ ନଅଟା ପାଖାପାଖି।
ଓ ହୋ।
ଆଉ ଆଜି ତୋମର କଣ ରୋଷେଇ ହେଇଛି ସବୁ?
ଆଜି ଏବେ ଚିକେନ୍ ଆଉ ଇଏ ଯୋ ଆ, କଣ ଗୋଟେ ସବଜି ନା ଭେଣ୍ଡି ଭେଣ୍ଡି ର ଭଜା ହେଇଛି।
ଓହୋ, ଆଉ ତୁମେ ବୋଧେ ନନଭେଜ୍ ଖାଇବା ଆଜି?
ହୁଁ।
ଓହୋ।
ହୁଁ, ତୋମର କଣ ହେଇଛି?
ଆମର ହେଇଛି ରୁଟି ଆଉ ଆଳୁକଷା।
ଆଚ୍ଛା।
ଏ ଗୁରୁବାର ନା ସବୁ ସାଧା।
ହଁ, ହଁ ତୋମ ମାନେ ଖାଲି ଆ, ଉଁ, କୋଉ କୋଉ ଦିନ ମାନେ ନନଭେଜ୍ ଖାଉଛ?
ଆମର ବୁଧବାର ଶୁକ୍ରବାର ଆ, ଶନିବାର ଆଉ ରବବାର, ଶନିବାର ବି ପ୍ରାୟ ଟାଇମ୍ ଖାଉନା। ଏ ଯୋଉ ଶନିବାର ଯୋଉ ଶନି ଠାକୁରଙ୍କ ଓଷା ବି କରାଗଲେ ଆଉ ଖାଉନାହାନ୍ତି ବେଶୀ।
ଓହୋ। ଆଚ୍ଛା।